ହଲୋ।
ହଁ କଣ କରୁଛ।
ଏଇ ବସିଛି ତମେ କଣ କରୁଛ।
ନାଇଁ ମୋର ତମ କଣ ସକାଳୁ ତ ଏଇ ପୁଅ କୁ ଯାଇକି ସ୍କୁଲ ଛାଡି ଦେଇକି ଆସିକି। ବସି ଆଉ ଏବେ ଟିକେ ସାଢେ ବାରଟା ପର୍ଯ୍ୟନ୍ତ ଫାଙ୍କା ତ। ହଁ ରୋଷେଇ ବାସ ହବ ଟିକିଏ ଲେଟ ରେ। ମାନେ ଏଇ ଛାଡିକ ଆସ ତ ସାତଟା ପଇଁଚାଳିଶ ରେ। ସାତାର ପଇଁଚାଳିଶ ଛାଡିକି ଆସିକି ଏଇେ ମାନେ ଦି ଘଣ୍ଟା ଖଣ୍ଡେ ଟିକେ। ବସା ଉଠା।କରିକି ତାପରେ ଦେଖିବା ଯାଇକି ଯାହା କରିବା ରୋଷେଇ ଆଉ
ଅଚ୍ଛା ଆଚ୍ଛା ନିଜେ ଗାଡି ନେଇକି ଆଚ୍ଛା ନିଜେ ଗାଡି ନେଇକି ଯାଅ ସ୍କୁଲ ଛାଡିବାକୁ। ପୁଅକୁ।
ହଁ ହଁ ନିଜେ ନେଇକି ଛାଡି ଦେଇକି ଆସେ ପୁଣି ଯାଇକି ନେଇକିଇ ଆସେ। ବାହାରେ ରହିଲେ ମାନେ ତ ସେଇଆ ସବୁ କରିବାକୁ ପଡିବ ଏକୁଟଆ।
ଓ ଭାଇ।
ସିଏ ବି ରୁହନ୍ତି ବାହାରେ ମାନେ ଆମେ ବି ରହୁଛୁ ମା ପୁଅ ବାହାରେ ସିଏ ବି ରହୁଛନ୍ତି ବାହାରେ ମାନେ ଆମଠାରୁ ଅଲଗା ରହୁଛନ୍ତି।
ଆଚଛା ଆଚ୍ଛା ମାନେ ଭାଇ ଗୋଟେ ଜାଗାରେ ତମେ ଗୋଟେ ଜାଗାରେ ଶାଶୁୁର ଗୋଟେ।
ଶାଶୁଘର ଗୋଟେ ହଁ ଶାଶୁଘର ହଁ ପୁରା ଶାଶୁ ଘର ସୁବିଧା ନାହିଁ ନା। ଶାଶୁଘର ସୁବିଧା ଥିଲେ। ମାନେ ରହିଯାଆନ୍ତୁ ଗାଁ ରେ କିଛି ଅସୁବିଧା ନାହିଁ କିନ୍ତୁ ଯେହେତ। ସୁବିଧା ନାହିଁ ସେଥିପାଇଁ ଆସ ବାହାରେ ରହିବାକୁ ପଡୁଛି ଆଉ ସ୍ଵାମୀ ବି। ପାଖରେ ଥିଲେ ତେଣୁ ତାଙ୍କର ଳେ ମାନେ ଅଲଗା ଜାଗାକୁ ବଦଳି ହେଲା ତ ସେମିତି ପଳେଇଲେ ବଦଳି ହେଇକି ଆଉ।
ଆଛା ତମର ଆଉ ସେଠିକ ଯିବାର ପ୍ଲାନିଂ ଅଛି ନା ଏଠି ରହିବା ମା ପୁଅ?
ନାଇଁ ନାଇଁ ସିଏ ଡାକୁଛନ୍ତି ସିଏ ଡାକୁଛନ୍ତି ହଁ ମନେ ସ୍ୱାମୀ ଡାକୁଛନ୍ତି ପଳେଇ ଆସେ ଏଠିକି କିନ୍ତୁ ଆମେ କଣ ତମେ ଯୁଆଡେ ଯୁଆଡେ ବୁଲିବ ମୁଁ କଣ ତମ ପଛ ପଛ ବୁଲିବିିନ ସବୁ ତାପରେ ଘର ଗଦ ଘର ବଦଳେଇବା କମ କଷ୍ଟ। ତେଣୁ କରିବି ମୁଁ କହିଲି ନାଇଁ ଆମର ତ ଏଇଠି।
ନୂଆ ଜାଗାରେ ବି ମ୍ୟାନେଜ କରିବା କଷ୍ଟ ରହିବ।
ହଁ ଆଉ ସେଥିପାଇଁ ମୁଁ କହିଲି ନାହିଁ ଆମର ତ ଏଇଠି ସୁବିଧା ଅଛି ପାଖ ହଉଛି ଘରକୁ। ମାନେ ମୋ ବାପା ଘରକୁ ପାଖ ହଉଛି ନା। ଆଉ ତାପରେ ଏଠି ବି ଟା ହେଇଗଲେଣି ଚାରି ପାଞ୍ଚ ବର୍ଷ ହେଇଗଲେଣି। ତମ ସେଥିପାଇଁ କହିଲ ନାଇଁ ଚାରି ପାଞ୍ଚ ବର୍ଷ ହେଲାଣି ଏଠି ରହିଗଲିଣି ସେ ଆଉ ତମେ ତମେ ଏପଟକୁ ଯୋଗାଯୋଗ କ ତମେ ପଳେଇ ଆସ। ମୁଁ ଆଉ ସେପଠୁ ଯାଇପାରିବିନି।
ହୁଁ ଆଉ ଘର ଭଡା ନେଇକି ରହୁଛ ନା ସେଇଠି କ୍ଵଟରରେ?
ଆମର ଭଡା ସିବା ମାନେ ସରକାରୀ ଚାକିରିୀ ନୁହେଁ ନା। ୟା ହଁ ସେତିି ପାଇଁ।
ଆଚ୍ଛା ଆଚ୍ଛା ବୁଝିପାରିଲି ଆଉ ତମେ ଯବ ପୂନ।
ନାଇଁ ମୁଁ କରୁଥିଲି ନା ମୁଁ ବି କାମ କରୁଥିଲି ଅଢେଇ ବର୍ଷ ତଳେ କରୁଥିଲି। କିନ୍ତୁ ଏ ପୁଅ ପାଇଁ ହିଁ ଛାଡିଦେଲି। ମାନେ ପୁଅଟା କ ନାଇଁ ନାଇଁ ପୁଅ ହବା ପରେ କରୁଥିଲି। ଜବ ଆରମ୍ଭ କଲି ପୁଅ ହେବା ପରେ ହିଁ ଚାକିରି ଆରମ୍ଭ କଲି କିନ୍ତୁ ଅଢେଇ ବର୍ଷ ତିନି ବର୍ଷ ଭଳିଆ କରିଛି ତାପରେ ପୁଅ ମାନେ ଆଜିକାଲି ଛୋଟ ପୁଣା ଗୋଟେ ଗୋଟେ ଛୁଆ ସେଥିରେ ପୁଣି ବାହାରେ ରହିବ ବ ଏକୁଟିଆ ଛୁଆଙ୍କୁ ଯଦି ଟାଇମ ନଦବ ଛୁଆ ପୁରା ହେଇଯାଉଛନ୍ତି କାଉଁଦିଆ ଭଳିଆ ହେଇଯାଉଛନ୍ତି।
ହୁଁ ମୁଁ ଡଉଟି ପଳେଇମି ଛୁଆ ଘରେ ରହିବ ଏକା ଏକା ଏକା ଏକା ରହିି ସେ କଣ ହେଇଯିବ।
ନାଇଁ ମୁଁ ଘରେ କାମ କରୁଥିଲି। ମାନେ ଆମର ସିଷ୍ଟମ କମ୍ପାନୀ ସିଷ୍ଟମ ଦେଇଥିଲା ଘରକୁ ଆମେ ଘରେ ବସି କି ହିଁ କାମ କରୁ କିନ୍ତୁ ଯଦି ମୁଁ ଆ ଆଠ ଦଶ ଘଣ୍ଟା ଟାର୍ଗେଟ ପାଇଁ ମୁଁ ଯଦି ଆଠ ଦଶ ଘଣ୍ଟା ବସିଯାଉଛି ସେ ଆଠ ଦଶଣ୍ଟା କାହା ସହିତ ଟା ମାନେ ସମୟଟା ବିତେଇବ? ସେ କଣ କରେ ଏକୁଟଆ ଟିଭି ମୋବାଇଲ ଦେଖିଲେ
ହଁ। ବାହାରେ ଆସି ଟିକେ, ଆଛା। ହୁ ବିଲ ବା ବାହାରେ ଆସିିକି କେତେ ବର୍ଷ ହେଲା ରହିଲଣି?
ନା ଆମେ ବାହାରେ ରହିଗଲୁଣୀ ଆଠ ବର୍ଷ ହେଲା। ମାନେ ଏଠି ହେଇଗଲା ପାଞ୍ଚ ବର୍ଷ ଅଲଗା ଜାଗାରେ ସବୁ ରହି ରହି
ଆଚ୍ଛା ଆଚ୍ଛା ଘରେସିକ ଆଠ ବର୍ଷ ହେଲା ରହିଲାଣି ନା କି।
ହଁ ହଁ ହଁ ପୁଅକୁ ଛଅ ସ ବହୁତ ସାତ ବର୍ଷ ହେଇଗଲେଣି। ଆ ପୁଅ କୁ ସାତ ବର୍ଷ ଆମେ ରହିଗଲୁଣି ଆଠ ବର୍ଷ ହେଇଗଲାଣି ବାହାରେ।
ଆଉ ଆଗକୁ ଜବ୍ କରିବା ପ୍ଲାନିଂ ରହୁଛି କି ନାଇଁ କିଛି ପୁଅ ଆଉ ଟିକେ ବଡ ହେଇଗଲା ପରେ?
ନାଇ ଅଛି। କିନ୍ତୁ ତାକୁ ଛାଡିକି ଯୋଉଠି ଯଦି ମୁଁ ଯାଇପାରିବି ଯଦି ସିଏ ଏକୁଟିଆ ରହିପାରିବ ଟିକେ ବଡ ହେଲା ଭଳିଆ ତ ତାକୁ ଛାଡିକ ଯଦି ଯାଇ ହବ ମୁଁ କରିବି। କିନ୍ତୁ ଏବେ ତ ତାକୁ ଆଉ ଛାଡିକି ଯାଇ ହବନି ନା ସତେ ସାତ ବର୍ଷର ସ୍କୁଲ ଯାଉଛି। ଆଉ ତାକୁ କେମିତି ଛାଡିକି ଯିବି?
ଏବେ ନୁହେଁ ହୁଁ ଆଉ ଦୁଇ, ତିନି ବର୍ଷ ପରେ ପୁଅ ଆଉ ଟିକେ ବଡ ହେଇଗଲା ପରେ ଚାହିଁଲେ ତାକୁ ହଷ୍ଟେଲରେ ପଢେଇ ପାରିବ।
ନାଇଁ ନାଇଁ ହଷ୍ଟେଲ ରେ ଛୁଆ ଦେଖୁନ ଆଜିିକାଲି ଯାହା ଆସୁଚି ସବୁ-ଉ-ଉ-ଉ ମାନେ ସମାଚାର ମମାଚାର ଦେଖୁନା କି? ସେଗୁଡା ଛାଡିକି ତମେ ରହିପାରିବନି ନିଶ୍ଚିନ୍ତ ହେଇକି ରହିପାରିବନି।
ଉୁଁ ହୁଁ।
କାଇ ମାନେ ଛୁଆ ଯୁଆଡେ ଯିବ ତମେ ତା ପଛେ ପଛେ ପଛେ ବୁଲ ତମେ ବି ତାର ସାଙ୍ଗରେ ରହିବା ଦରକାର। କାହିଁନା ଛୁଆଙ୍କୁ ଆଜିକାଲି ମାନସିକ ସ୍ଥିତି ଠିକ ରହୁନି। ସେମାନେ-ଏ-ଏ ମାନେ ଧର୍ଯ୍ୟଶକ୍ତି ବିଲକୁଲ ନାହିଁ। ଆଉ ତାଙ୍କୁ ଏକୁଟିଆ କୋଉଠି ଛାଡିବ କହୁନା ତାଙ୍କ ମୁଣ୍ଡରେ କେତେବେଳେ କଣ ପଶୁଛି କଣ ନାହିଁ ସେ ବାହାରେ ରହିଲେ ପା ପାଖରେ ରହିଲେ ତମେ ଜିନିଷ ଟା ଦେଖିବ ଜାଣିପାରିବ ଆଉ ବାହାରେ ରହିଲେ କଣ ଜାଣି ପାରିବ ନା ଦେଖିପାରିବ ତାଙ୍କୁ କହୁନା ତେଣୁକରି ପାଖରେ ରହିବାଟା ଭଲ। ଆଉ ଗୋଟିଏ ଛୁଆ ଦି ତିନିଟା ଛୁଆ ହେଇଥାନ୍ତା ଗୋଟେ କଥା। ଗୋଟିଏ ଛୁଆ ତାରି ପାଖରେ ରହିବା ପାଇଁ ହିଁ ହିଁ ହିଁ ଇ ମାନେ ସବୁବେଳେ ଇଛା, ଆଉ ତାକୁ ଛାଡିଲେ ବି ମୁଁ କଣ କରିବି। ମତେ ମୋର ବି ମନେ ଲାଗିବନି ନା ତାକୁ ଛାଡିଦେଲେ। ତ ସେଥିପାଇଁ ଅଛି ଯେ ପର୍ଯ୍ୟନ୍ତ ସିଏ ଯଦି ନିଜେ ସବୁ ଜିନିଷ ଯୋଉ ଦିନ କରିପାରିବ, ଯେ ମୁଁ ପଳେଇବି ଚାବି ଦେଇ ଦେଇକି ପଳେଇିବି କି କଣ କରିବି।ସେ ଯଦି ଆସିକି ଚାବି ଖୋଲିକି ତା ରହିପାରିବ, ଖାଇ ପାରିବ ତାପରେ ମୁଁ ଜବ୍ କଲେ ମାନେ କିଛି ଅସୁବିଧା ନାହିଁ।
ସେଟା ପୁଅ ଯାଇକି ଦଶମ ପଢି ସାରିଲା ପରେ ଯାଇକି ବୋଧେ ହେଇପାରିବ।
ନାଇଁ ଆଜିକାଲି ତ ଛୁଆ ଭାରି ଚାଲାକ୍।ମାନେ ଆମ ଟାଇମରେ ସିନା ନଥିଲେ ଯେ ଛୁଆ ତ ଆଜିକାଲି ସ ଭାରି ଚାଲେଖି ନା ତ ସେମାନେ-ଏ-ଏ-ଏ
ଫାଇବ୍ କ୍ଲାସ ସିକ୍ସ୍ କ୍ଲାସ ହେଇଯାଉ ସେ କରିପାରିବେ ନାଇଁ।
ହଁ ହଁ ସେ ପଞ୍ଚମ ଷଷ୍ଠ ପଢ଼ିଲା ବେଳକୁ
ସେ ସବୁ ଛୁଆ ଜାଣିଯିବେ ଯେ ହଁ ଆମ ଏମତି ଆସିବୁ। ତାପରେ ଜଣେ ଚାକିରି କଲେ କେତେ ସମୟ ଚାକିରି କରିବ ଯଦି ସକାଳୁ ଯିବ ଦିନ ଦିଟାରେ ଆସିବ। ଆଉ ଯଦି ଦଶଟାରେ ଯିବ ଛଅଟା ପାଞ୍ଚଟା ଛଅଟାରେ ଆସିବ। ଆଉ ସେଠି ସେ ମତେ ଜଣେ ଚା ରହିପାରିବ ନା ସେଇ ସ୍କୁଲୁରୁ ସ୍କୁଲ୍ ରୁ ଆସିଲେ ଗୋଟେ ଦିଟା ହେଇଯାଉଛି। ଆଉ ଆସିକି ତାପରେ ସେ ତାର ଘରେ, ହଁ ଦି ଚାରି ଘଣ୍ଟା ସେ ତାର ଆସିକି ତାର ରୁମ ମୁଁ ରୋଷେଇବାସ କରିଦେଇ ଯାଇଥିବି। ତାର ଆସିଲା ଖାଇଲା ପିଇଲା ରୁମରେ ରହିଲା। ଆଉ କିଛି ଅସୁବିଧା ନାହିଁ ନା। କିନ୍ତୁ-ଉ-ଉ-ଉ ଯେପର୍ଯ୍ୟନ୍ତ ସିଏ ଜିନିଷ ଟାକୁ ନ ବୁଝିଚି ଆଉ କୋଉଠି ଛାଡିକି ଯାଇହବ। ନିଜେ ବି ଶାନ୍ତିରେ ଯୋଉଠି ଚାକିରିି କରିବ ନିଜେ ବି ଶାନ୍ତିରେ କରିପାରିବନି।
ହଁ-ଅ-ଅ-ଅ
ସେଥିପାଇଁ ଯୋଗାଯୋଗ ଚାଲିଛି ଯଦି ଘରେ ବସିକି ଯେମିତି ମୁଁ କରୁଥିଲି ଯୋଉ କାମ ସେ କାମ ଯଦି ପୁଣି ଥରେ-ଏ-ଏ-ଏ ହେଲା ତାହେଲେ କରିବି ନହେଲେ ନାହିଁ ଆଉ।
ଆଛା ସେଇ ରହିଛି ଆଉ।
ହଁ ସେ କଣଟା ବି ଛାଡିଦେଲି ବି କେବଳ ପୁଅ ପାଇଁ କାରଣ-ଅ-ଅ ପୁଅ ପୁରା ଏକୁଟିଆ ହେଇଗଲା। କାଉଁ ଦିଆ ହେଇଗଲା ମୁଁ କହିଲି ଜମା ଫି ହେଲାନି। ଆଉ ମୁଁ କହିଲି ନାହିଁ ମୁଁ ଯଦି ୟାକୁ-ଉ-ଉ ଚାକିରିକି ଦେଖିବି, ପଇସାକୁ ଦେଖିବି ତାହେଲେ ମୋ ପୁଅ କୁ ମୁଁ ପାଇବିନି।ତ ସେ ନାଇଁ ନାଇଁ ତାଠୁ ଭଲ ହବ ଏଇଟାକୁ ଛାଡିଦବା ଏବେ।
ହଁ କୋଟା ପାଇଁ କୋଟାକୁ ଗୋଟେ ସ୍କିପ୍ କରିଦବା ଏଇଟା ବି ଭଲ।
ହଁ ହଁ ମୁଁ କହିଲି ଆ ମୋ ଫ୍ୟୁଚର ଟା ବେଶୀ କାହା ସହିତ ମୋ ପୁଅ ସହିତ ନା। ମୋର ଏଇ ଟଙ୍କା ପ ବାର ହଜାର ତେର ହଜାର ମୁଁ କଣ ପାଇବି କିଛି ନାହିଁ। ତେଣୁ କରି-ଇ-ଇ ମୁଁ କଇଲି ନାଇଁ ଥାଉ ଏବେ ବନ୍ଦ କରିଦବା ଭଲ। ସେଥିପାଇଁ କାଟି ଦେଇ
ହଁ ଖାଇ ତାକୁ ତ ଦେଲି ଆଳୁ ପର୍ଟା କରିକି ମୁଁ ସେଇଥିରୁ ଦିଟା ଖାଇଦେଇଥିଲି ତାର ସବୁଦିନ ଅଲଗା ଅଲଗା ଟିଫିନ ଦରକାର ନା।
ହୁଁ ହୁଁ।
ହଁ ତମର କଣ ଖାଇବା ହେଇଚି।
ମୁଁ କିଛି ବି ଖାଇନି ଗାଧେଇକି ଆସିକି ଶୋଇଛି, ଖାଇକି ଯିବି ଆଉ।
ଓହୋ ତମେ ଯିବ ତମ ଚାକିରି କି ନାଁ କି
ହୁଁ ଖାଇକି ଯିବି ଆଉ।
ଓହୋ।
ହୁଁ।
ଆ ତମ ଘରେ କଣ ମା ଆରିକା ଅଛନ୍ତି ନା
ହଁ ଘରେରେ ମୁଁ ଘରେ ହିଁ ରହ ଘରୁ ହିଁ ନାଇଁ ମୁଁ ଘରେ ହିଁ ରହୁଛି ଘରୁ ହିଁ ଯିବା ଆସିବା କରୁଚେ ।
ଘରେ ରହିଲେ ସେଇଟା ଗୋଟେ ମାନେ ଭଲ ଜିନିଷ ତମକୁ କିଛି ଅସୁବିଧା ପଡିବନି। ମାନେ ରୋଷେଇବାସ କାମ ତା ଏତେ ତମକୁ ଚାପ ପଡିବନି।
ଡେଲି ଦୁଇ ଘଣ୍ଟା ମୁଁ ଟ୍ରାଭେଲ କରୁଛି, ମିନିମମ୍ । କମ ରେ ଦି ଘଣ୍ଟା ଯିବି ବସ ଯିବି ନା ତ ଚାଳିଶ ମିନିଟ ଲାଗିବ ପୁଣି ଆସିବି ଚାଳିଶ ମିନିଟ୍ ଆସିଲା ବେକୁ ଘଣ୍ଟାଟ ବେଳେ ବେଳେ ବି ଲାଗିଯାଏ। ଦେଲି ଘଣ୍ଟେ ଚାଳିଶ୍ ଦି ଦୁଇ ଘଣ୍ଟା ମୁଁ ଟ୍ରାଭେଲ କରୁଛି।
ହୁଁ ଆଛ ଯିବା ଆସିବା ତ ବାଧିବ ବେଶି ଆଉ କଣ କି।
ଆଉ କିଛି ଲାଗୁନି ଅଭ୍ୟାସ ହେଇଗଲାଣି।
ଓ ବସରେ ଗଲେ ଖାଲି ତମର କିଛି ହୁଏନି ।
ନାଇଁ କିଛି ହଉନି ତଉ କିଛି ଲାଗୁନି, ମତେ ଭଲ ଲାଗୁଛି ଏବେ
ହେଁ ହେଁ ହେଁ ନାଇଁ ନାଇଁ । ମୁଁ ବସ ରେ ଯିବି ମାନେ ମତେ ପୁରା ବାନ୍ତି କରି କରି ଯିବି ବାନ୍ତି କରି କରି ଆସିବି। ମୁଁ ମୋ ସ୍ବାମୀ ସେଥି ପାଇଁ ଆମ ମାନେ ଯେତେ ଦୂର ବାଟେ ହଉ ମୁଁ ମାନେ ବାଇକ୍ ରେ ଯିବାକୁ ଭଲ ଲାଗେ ଆଉ ମୁଁ ସେଥିପାଇଁ ଆମର ଗୋଟେ ଗାଡି ଆଣିବାରେ ମୁଁ କ ଗାଡି ଆଣିନ ମୋର ଅଟୋ ନେଇ ଆସ ମ ଅଟୋ ହଁ ଅଟୋରେ ପବନ ବାଜିବ ନା ତ ମାନେ ବାନ୍ତି ଫାନ୍ତି ହବନି ଆଉ ଆମର ଗାଡି ଆଣିବା ଦରକାର ନାଁ ଆମର ଅଟୋ ନେଇ ଆସ, ମୋ ଅଟୋରେ ଭଲ ଆଉ ଗାଡି ଆଣି ଯଦି ବସ ବସି ପାରିବିନି ବାନ୍ତି କରି କରି ଯିବି ତାଲେ କଣ ଲାଭ
ସ୍କୁଟି ସ୍କୁଟି ତ ଶିଖିଥିବ ନିହାତି, ସ୍କୁଟି ତ ଶିଖିଥିବ
ହଁ ହଁ ତାକୁଇ ସେ ହଁ ସେଇଥିରେ ହିଁ ନବା ଆଣିବା ତାକୁ ପ
ଆଚ୍ଛା ଆଚ୍ଛା।
ଏଇ ତ ଆଜିକାଲି ସ୍ତ୍ରୀ ଲୋକଙ୍କର ମାନେ ବଳ ଆଉ।
ହୁଁ ଘର ହଁ ଘରଠାରୁ ସ୍କୁଲ କେତେ ଦୂର ।
ସମୁଦାୟ ପାଞ୍ଚଶହ ମିଟର ପାଞ୍ଚଶହ ମିଟର ମାନେ ଚାଲିଚାରିକି ମୁଁ ଗୋଟେ କାମ କରେ ମୁଁ ସକାଳ ଟାଇମ୍ ଟା ଆମେ ଏକୁଟିଆ ବାହାରେ ରହୁଛ ନା କିଛି ଏତେ କାମ ନାହିଁ। ତ ତୁ କଣ କରିବୁ ସକାଳୁ ତାକୁ କଣ କରେ ଗଲା ବେଳେ ତାକୁ ଚାଲି ଚାଲିକି ନେଇକି ଛାଡିଦ ଦେଇକି ପଳେଇ ଆସେ । ଏଇନା ମତେ ଲାଗେ ସେଟା ମାନେ ବଡି ଟା ବି ଟିକେ ଫ୍ରି ହବ। ସେଥିପାଇଁ ଚାଲି ଚାଲି ନେଇ ଛାଡିକି ଆସ ଆସିଲା ବେଳକୁ ଖରା ହୁଏ। ସାଢ଼େ ବାରଟା ଗୋଟେ ଛୁଟି ତ ମୁଁ କଣ କରିବି ଆସିଲା ବେଳକୁ ସ୍କୁଟିରେ ନେଇ ଆସେ ଯାଇକି ।
ଏମିତି କଲେ ତମକୁ ବି ଏକ୍ସରସାଇଜ୍
ହଁ ମତେ ବି ତାକୁ ବି ସକାଳୁ ଟିକେ ମିଳିବ । ହଁ ତାପରେ ଗାଡିର ଯୋଉ ଆଜିିକାଲି ତ ଇଏ ହେଲାଣି ସେଟା ବି କମ ଖର୍ଚ୍ଚ ହବ, ସବୁଆଡୁ ଠିକ ହବ। ମୁଁ ସେଥିପାଇଁ ମତେ ଚାଲିକି ଯିବାଟା ମତେ ଭଲ ଲାଗେ ନାହିଁ ଏଇ ଜିନିଷଟା ଠିକ ହବ ସେଥିପାଇଁ ସକାଳ ଟାଇମ୍ ଚାଲିକି ଯାଏ ଛାଡିକି ଆସେ, ଆସିଲା ବେଳକୁ ତାକୁ ଯାଏ ସ୍କୁଟିରେ ନେଇକି
ହୁଁ ସିଏ ବି ବସି ବସିଆ ଥକି ଯାଇଥିବ, ତାକୁ ବି ଚାଲିକି ଆସିବାକୁ ପେସେନ୍ସ ପାଇବନି ତ
ପାଇବନି ତାପରେ ଯୋଉ ଖରା ହଉଛି ସେ ଖରାରେ ଆମେ ତ ଆସିଲା ବେଳକୁ ବଡ ମଣିଷ ଥକି ଯିବା ସେ ଛୁଆ ତ ଆହୁରି।
ହଁ।
ସେଥିପାଇଁ ମୁଁ କହିଲି ନାଇଁ ଆମ ଗଲାବେଳକୁ ପଳେଇଆସିବା ଆ ଶୀତ ଦିନେ ଜଣା ପଡିବନି ସେ ଜିନିଷ। ଶୀତ ଦିନେ କଣ? ମାନେ ଥଣ୍ଡା ଲାଗୁଥିବ ଚାଲି ଚାଲି ଯିବା ଚାଲି ଚାଲି ପଳେଇ ଆସିବା ଏତେ କିଛି ଜଣା ପଡିବନି।
ହଁ।
ଆଉ ଏ ଖରା ଦିନ ଟା ଭାରି ବାଧିବ ଏ ଘରେ ବସ ତ ଫ୍ୟାନ୍ ତଳେ ଝାଳ ବହିଯାଉଛି।
ଖରାଦିନ କଥା ନ କହିଆ ଭଲ।
ହଁ ପରା।
ସବୁଠାରୁ ବେଶୀ ଭଲ ଲାଗେ ସମସ୍ତଙ୍କୁ ଖରାଦିନରେ ବେଶୀ କଷ୍ଟ ବି ହୁଏ ଖରାଦିନରେ।